ହ୍ୟାଲୋ।
କଣ କରୁଛୁ?
ଏଇ ମାର୍କେଟ ଯାଇଥିଲି ଏବେ ଆସିଲି ଆଉ।
ହଁ ତୋ ରୁମ କୁ ଆସିଲୁ?
ହଁ ତୁ?
ହଁ ମୁଁ ମୋ ବଡ ମାମା ଘରକୁ ଆଇଚି।
ଓ ହୋଁ କଣ ଖାଇଛୁ?
ଖାଇଥିଲି ଯା ବିସ୍କୁଟ ଖାଇଥିଲି ଆଉ ତୁ?
ଏମେ ଯାଇଥିଲୁ ଯେ ଗୋଟେ ସାଙ୍ଗ ଟେ ଆଇଥିଲା ଆଇସ୍କ୍ରିମ ଖାଇଦେଲା। ନା ମାନେ ମୁଁ ଦେଲି ମୁଁ ଦେଲି ତାକୁ ମୁଁ ଦେଲି ତାକୁ। ସିଏ ମାଗେଣା ଖାଇଲା।
ଓହୋ ହ ହଉ ଟିକେ ବୁଲି ପଡିଲୁ ଆଉ ବର୍ଷା ପାଗ କେମିତି କଣ ଅଛି ଇଆଡେ?
ହଁ ଯୋଉ ବର୍ସା ଟେ ଭଲ ପାଗ ଦେଇଛି ବାକି ଦିନ ସାରା ଗୁଳୁଗୁଳି ହେଇଚି।
ହୁଁ ହୁଁ ହୁଁ ଗରମ ଖରା ଟା ଥିଲା।
କାଲି ଯୋଉ ସିଏ ଆସିଥିଲା ଆମକୁ ଟିକେ ହସ୍ପିଟାଲ ନେଇଗଲା ତ ତାକୁ ଡାକିଥିଲି ଯେ।
ହୁଁ ହୁଁ ତହରି ସାଙ୍ଗର ନା କି?
ତାପରେ ମତେ କହିଲା ଆସ ସେ ମୁଁ ତତ ଦେବି ଆଇସ୍କ୍ରିମ ମୁଁ କହିଲି ନାଇଁ ତାହେଲେ ମୁଁ ଦେଇଦବି ଆଉ।
ଅହଁ ହଉ ବୁଲିକି ଟିକେ ଆସିଲୁ ଭାରି।
ଏଇ ଆମ ରୁମ୍ ବାହାରେ ଦୋକାନ ଟା ସେଇଠିକି ଯାଇଥିଲି।
ଓହୋ ଆଉ ତୋ ରୁମମେଟ ସବୁ ଭଲ ଅଛନ୍ତି?
ହଁ କାଲି ଜଣ ଦେହ ପୁରା ସିଭିଅର୍ ଖରାପ ହେଇଯାଇଥିଲା ଯେ ତାକୁ ହସ୍ପିଟାଲରେ ନେଇକି ଯାଇଥିଲି।
କଣ ହେଇଥିଲା କି?
ତାର କଣ ପୁରା ହେଇଗଲା ସେ ଖାଲି ଛା ତିକି ଧରିକି କାନ୍ଦିଲା ଆଉ ନିଶ୍ୱାସ ନେଇ ପାରିଲାନି। କାନ୍ଦିଲା ଖାଲି ହୁଁ।
ଆଉ ପାଗ କେମିତି ହିଆଡେ ଅଛି?
ହଁ ଭଲ ପାଗ ଦେଇଚି ଦିନ ସାରା ଖାଲି ଗୁଳୁଗୁଳି ହଉଥିଲା।
ହଁ ବା। ହଁ ମୁଁ ୟା ଟିକେ ଏବେ ବର୍ଷା ଉଠେଇଚି କାଁଆଳିଆ ପାଗ କରିଚି।
ହୁଁ ହୁଁ।
ଆଉ କଣ କହ?
ତମ ଆଡ଼େ?
ର ରଜ ପାଳନ କରୁନ କି?
ହଁ ରଜ ପାଳନ କରିବୁ ଯେ କରୁ ଆମ ଗାଁରେ
ହୁଁ।
ଏଇଥର ମୁଁ ଟିକେ ବାହାରେ ଅଛି ଗାଁକୁ ଯାଇ ହଉନି ଏକଜାମ ଅଛି ଆଉ।
ନା ହ କେମିତି କଣ ପାଳନ କରୁଚ?
ଏମିତି ଆମ ଗାଁ ରେ ଦୋଳି ହୁଏ ଅଲଗା ଅଲଗା ସବୁ ସାଇରେ ଦୋଳି ହୁଏ। ଆଉ ସମସ୍ତେ ମାନେ ଅଳତା ଲଗାନ୍ତି। ନୂଆ ଡ୍ରେସ୍ ପିନ୍ଧନ୍ତି ପାନ ଖାଆନ୍ତି ଆଉ ଦୋଳିଖେଳନ୍ତି ଆଉ
ହଁ। ଆମର ବି ତ ସେମିତି ହୁଏ ଆଉ ଆମ ଗାଁରେ ହେଲେ ଦି ବର୍ଷ ହେଲାଣିଫଙ୍କସନ୍ ଟାଇପି ହେଉଚି ଆଉ। ଡ୍ୟାନ୍ସ ଝେଟି ମୁରୁଜ ଏମିତି ସବୁ ପକା ପୁକି ହେଉଚି ପ୍ରାଇଜ ଦିଆ ହେଉଚି ଯିଏ ଫାର୍ଷ୍ଟ ସେକେଣ୍ଡ ଥାର୍ଡ ହୋଉଚନ୍ତି ଆଉ।
ଅ ହ।
ହୁଁ
ଆଉ କଣ କେମିତି ଯୋଉ ତମର କୋଉ କୋଉ ଦୋଳି ହୁଏ?
ଆମର ପଟା ଦୋଳି ହୁଏ। ହ
ଆ ତାପରେ?
ଆ
ହସ ଲଡ଼ୁ ଖାଇଚୁ କି ଆଜି?
ଆମର ଖାଲି ପଟା ଦୋଳି ହୁଏ ତମର କଣ କଣ ସବୁ ଦୋଳି ହୁଏ?
ଆମର ଖାଲି ଦୋଳି ଯୋଉ ଦଉଡିରେ ଦୋଳି ପାରି ଦିଅନ୍ତି ଗୋଟିକିିଆ ଛୁଆଗୁରା ହେଇଥିରେ ହଲହଲ ହୁଅନ୍ତି। ଆଉ ପଟା ଦୋଳି ଆଉ ବାଉଁଶ ଦୋଳି ଆଉ ନିଶୁଣୀ ଦୋଳି
ହଁ ହଁ ହଁ ଏରାତ ସବୁଆଡେ ଦୋଳିଟା ହଉଛି ଆଉ ଚକରୀ ଭଳିଆ ଗୁରେବି ଦୋଳି ହୁଏ
ହଁ ହଁ ସେଇଟା ଆମ ଗାଁ ପାଖରେ ଗାଁ ରେ ହୁଏ।
ହୁଁ ଆମ ଗାଁ ପାଖରେ ନୁହ କି ଆଉ ଗୋଟେ ଜାଗାରେ ଏମତି ହୁଏ ଦୋଳିବେଳକୁ ତାଙ୍କ ଗାଁ ରେ ଏମିତି ବାହାଘର ଭଳିଆ ପୁରା କରନ୍ତି ଝିଅ ଝିଅ ଭିତରେ ବାହାଘର କରନ୍ତି ଏମିତି ଫଙ୍କସନ ଭଳିଆ ହୁଏ ତାପରେ ସବୁ ଯେମିତି ଗାଡି ଯେମତି ବାହାଘର ଭଳିଆ ହୁଏ ସେମିତି ହୁଏ ହୋମ ବି ହୁଏ ଏମିତି କରନ୍ତି ଗାଁରେ ସବୁ ଲୋକମାନେ ତାଙ୍କ ପାଖକୁଯାନ୍ତିା ଯେମତି ଡିଜେସବୁ ବାଜିବ ତାଙ୍କରଗୋଟେ ପୂଜା ହୁଏ କିନ୍ତୁ ଝିଅ ଝିଅ ଭିତରେଏମିତି ବାହାଘର ହୁଏ ତାପରେ ସମସ୍ତ ଏହାଠୁ ପଇସା ଦିଅନ୍ତି ଏମିତି ବାହାଘର ସବୁ ଦିଅନ୍ତି ସବୁ ଗୋଟେ ଜାଗାକୁ ଯିବେ ସେଇଠି ବହୁତ ସାରା ଦୋଳିଥିବ- ସେଠି ମାନ ମାନେ ଝିଅକୁ ଆଉ ପୁଅ ଯେଉଁମାନେ ହେଇ ଥିବେ ସାନ୍ଦୁଳି ଖେଳାତାପରେ ଜଣ ଜଣବସିକି ଦୋଳିଖେଳିବେ ରାଉଣ୍ଡ ହେଇକିଆଉ
ହଁ ହଁ।
ଆମ ଗାଁ ପାଖରେ ଗୋଟ ଅଛି ଜଙ୍ଗଲ ଟାଇପିର ଗୋଟେଗାଁ ତ ସେଇ ଗାଁରେଏମିତି ପାଳନ କରାଯାଏ ଆଉ
ହଁ ଭଲ ଆଉ ଆଜି କଣ ଖାଇଥିଲୁ?
ଆଜି ବେଳାରେ ଖାଇଥିଲି ଗରମ ଭାତ ମଟର ଆଳୁ ତରକାରୀ ଛତୁ ବନା ହେଉଥିଲା ଆଉ ଏ ତିକି ତ।
ଭଲ ଆଉ।
ତୁ କଣ ଖାଇଥିଲୁ?
ମୁଁ ଭାତ ଆଉ ପୋଟଳ ଆଳୁ ଭଜା
ଓହୋ ହଁ ମୁଁ ବି ଆମ୍ବ ଖାଇଥିଲଲୋ
ହୁଁ ହୁଁ ଭଲ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହୁଁ ଭଲ ଅଛନ୍ତି
ହୁଁ ହୁଁ
ଆଉ କଣ କହ ତୁ ଭେଜିଟେରିଆନ ନା କଣ?
ହଁ ମୁଁ ପୁରା ନିରାମିଷ ଖାଉଛି ମାନେ ଆଇଁଷ ଖାଏନି
ଅ ହଁ ଛାଡି ଦେଇଚୁ।
ହୁଁ।
ତୁ କେବେ ଛାଡିଲୁଣି।
ଏଇ ଛଅ ସାତ ମାସ ହବ।
ଓହୋ କଣ ମାନେ କଣ କୋଉ ଠାକୁରଙ୍କ ଦୀକ୍ଷା ନେଇଚୁ କି ଆଉ।
ହଁ ହଁ ଦୀକ୍ଷା ନେଇଛି ଶ୍ରୀ ଶ୍ରୀ ଠାକୁର ଅନୁଗୂଳ ଚନ୍ଦ୍ରଙ୍କର।
ଅ ହଁ। ହଁ। ହଁ ଆମର ବି ଯୋଉ ଇଆଡେ ସତସଙ୍ଗହୁଏ ଯୋଉ ଠାକୁରଙ୍କର।
ହୁଁ ହୁଁ।
ହଁ ଆମେ ବି ଯାଉ ଆମ ଗାଁ ରେ ହୁଏ ଆମକୁ ଡାକନ୍ତି ତ ବେଳେ ବେଳେ ଯାଉ ଗାଁ ପାଖରେ ହେଲେ ଆଉ।
ହଁ ତୁ ଆଇଁଷ ଖାଉ ନା ନ ମାନେ ମାନେ ନିରାମିଷ।
ନାଇଁ ମୁଁ ବିି ନିରାମିିସ।
ହୁଁ କୋଉଟା ସବୁଠୁ ଭଲ ଲାଗେ?
ନିରାମିଷ ଟା ଭଲ ନିରାମିଷ ଟା ଖାଇଲେ ମନ ଶାନ୍ତି ରହେ ଆଉ କଣଟା।
ମୁଁ କହିଲି ନିରାମିଷରେ କଉଟା ସବୁଠୁ ଭଲ ଲାଗେ?
ନିରାମିଷ ରେ ଏଇ ପନିର ଛତୁ ଆଉ କଣ ଏଇରା ତ ସବୁ ସାଧା ଜିନିଷ ଆଉ।
ଭଲ ଆଉ।
ହୁଁ ଆଉ ଗାଁକୁ କେବେ ଯିବୁ?
ଏଇ ଅ- କୋଡିଏ ସରି କଣ ବାଇଶି ତେଇଶି ଆଡକୁ ଏକ୍ଜାମ ସରିଲେ ଯିବି ଆଉ।
ଓ -ହୋ।
ହୁଁ
ତମେ ତ ସକାଳେ ସନ୍ଧ୍ୟାରେ ପ୍ରାର୍ଥନା କରୁଥିବ ଦୀକ୍ଷା ନେଇଚ ମାନେ ଠାକୁରଙ୍କର।
ହଁ।
ଆଉ କେବେ ଯାଇଚ ନା ନାହିଁ ଠାକୁରଙ୍କ ଆଶ୍ରମକୁ?
ହଁ ଯାଇଛି।
ଓହୋ ଆମର ବି ଗାଁ ରେ ଯାଆନ୍ତି ଯେ ଆମକୁ କୁହନ୍ତି ଆମେ ତ ଏତେ ଜାଣିନୁ ଠିକ୍ ସେ ଠାକୁରଙ୍କ ବିଷୟରେ କେବେ ଯାଇନୁ ଆଉ ଭାବୁଚୁ ଯିବୁ ଥରେ ଆଉ।
ଆଉ ଜାଣିନୁ?
ନା ଯାଇନୁ କେବେ ଠାକୁରଙ୍କୁ ଆଉ ଯିବୁ ଥରେ ଭାବିଚୁ ଏଇଥର।
ହଁ ଯିବୁ ଆଉ ଦେଖିବୁ କେମି ତି ଲାଗେ ଠାକୁରଙ୍କୁ।
ହଁ
ପୁରା ମାନେ ମୁଁ ଚାରିଥର ଭଳିଆ ଚାରିଥର ବୋଧେ।
ଆଉ କୁଆଡେ ରଜ ଟାଇମ୍ ରେ କୁଆଡେ ବୁଲି ବୁଲା ଯିବା ପାଇଁ ପ୍ଲାନ୍ ଅଛି କି ନାଇଁ?
ହଁ ଏ ରଜ ଟାଇମ୍ ରେ ଏଇଠି ଆମର ହୁଏ ଯେ ରଜତ୍ସୋବ ସେଇଠିକି ଦେଖିବାକୁ ଟିକେ ଯିବି ଯଦି। ରଜ ମହୋତ୍ସବ।
ଅ- ହ।
ଗୋଟେ ଷ୍ଟାଡିୟମ ଅଛି ସେଇଠି ଏଁ ମାନେ ଝିଅ ମାନଙ୍କ ପାଇଁ ଦୋଳି ପିଠା ସବୁ ହୁଏ ଆଉ।
ଓହୋ ହଁ ଆମ ଗାଁ ରେ ତ ସେମିତି ହୁଏ ଆଉ ପିଠାପଣା ବନା ହୁଏ ଆମେ ସମସ୍ତଙ୍କ ଘରକୁ ଯାଇକି ଖାଇକି ଆସୁ ଆମେ ଡା ପୁଷ୍ମା ନା ଆମ ଘରକୁ ଆସନ୍ତି ଖାଇବା ପାଇଁ।
ହଁ ଗାଁରେ ରହିଲେ ତ ଏମିତି ଆ ଏଇଠି ମାନେ ବଜାରରେ ରହିଲେ କେହି କାହାକୁ ପ-ଟିକେ ପଚାରୁନାହାନ୍ତି ଭଲରେ କଥା ହଉନାହାଁନ୍ତି।
ହୁଁ- ହୁଁ ସବୁଠୁ ଗାଁ ଟା ହଉଚି ବେଷ୍ଟେ। ଆମେ ତ ସବୁ ଗାଁ ରେ ରଜକୁ ବି- ରଜକୁ ପ୍ଲାନ କରିଚୁ ସବୁ ବୁଲିଯିବୁ ଆଉ।
ହୁଁ -ହୁଁ କୁଆଡେ କୁଆଡେ ବୁଲିଯିବ?
ଏ ସବୁ ପାଖ ଆଖ ମାନେ ଖରା ଦିନ ଟା ନା
ଓ ହ। ଭଲ ଆଉ।
ହଁ ଏଇ ପାଖାପାଖି ଜାଗା ଯାହା ଆମର ଏପଟେ କୁଆଳୁ ଫେମସ୍। ମାନେ ଶିବ ଠାକୁରଙ୍କର ସେଇଠି ଅଛି।
ହୁଁ -ହୁଁ।
ହୁଁ ଅଷ୍ଟଶମ୍ଭୁ ମନ୍ଦିର ଆଉ।
ଆଉ କଣ ଗୋଟେ କହୁଥିଲି ତ
ପୁରୀ ହଁ ଯାଇଚି ପୁରୀ କେତେଥର ଯାଇସାରିଲିଣି।
ହୁଁ ଆଉ ସମୁଦ୍ରରେ ଗାଧେଇଚୁ?
ହୁଁ ଯାଇଚୁ ଗାଧେଇଚୁ।
ଆଉ କଣ କହ?
ତମ ଆଡେ ଆମ୍ବ ଅଛି ନା ଝଡିଗଲାଣି?
ହଁ ଆମ୍ବ ଅଛି ଗୋଟେ ଗୋଟେ ଗଛରେ କଞ୍ଚା ହେଇକିନା ଅଛି ଆମ୍ବ।
ହଁ ଭଲ ଆଉ ତମର ଆମ୍ବ ଯୋଉ କଞ୍ଚା ଆମ୍ବ ରେ କଣ କଲ ଏ ବର୍ଷ?
କଞ୍ଚା ଆମ୍ବରେ ହଁ ଏଇ ଖ ଖଟା ଏଇ ଯୋଉ ବନାନ୍ତି ସେରା ହେରା ସବୁ ଆଉ
ଓହୋ ତତେ ଆଚାର ଭଲ ଲାଗେ?
ହୁଁ ଭଲ ଲାଗେ ସ୍କୁଲ ଟାଇମରେ ଯେତେଳେ ପଢୁଥିଲୁ ସବୁ ସାଙ୍ଗମାନେ ମିଶିକି ଏମତି ଖାଉଥିଲୁ ଏବେ ଧୀରେ ଧୀରେ ଛାଡିଗଲାଣି ସେମିତି କେତେ କେତେବେଳେ କେମିତି ଆଉ
ଆଉ ପାଠ ପଢା କଣ କେମିତି ଚାଲିଛି?
ହଁ ଚାଲିଛି ମୋର ତ ଏଟା ପ୍ଲସ ଥ୍ରୀ ସେକେଣ୍ଡ ଇୟର ଏକ୍ଜାମ ଜ ଏଇ ଜୁନ ପରେ ଆଉ ଷ୍ଟାର୍ଟ ହବ ଫୋର୍ ସେମିଷ୍ଟର ଆଉ
ହଁ ମୋର ବି ପ୍ଲସ ଥ୍ରୀ ସେକେଣ୍ଡ ଇୟର ଏଇ ଏଇ ଜ ରଜ ପରଦିନ ହିଁ ଏକ୍ଜାମ ହଉଛି ଯେ କୁଆଡେ କି ଯାଇ ହଉନି କାନ୍ଦ ଲାଗୁଛି।
ଓହୋ ଆଉ କଣ ତୁ ଏଞଜୟ କରିବୁ ରଜ?
ହୁଁ।
ତମେ? ହଉ ଦିନଟେ ଆସିବ ଆମ ଗାଁରେ ବୁଲିକ ଯିବୁ ଭାରି ରଜକୁ ଆଉ
ହଁ ଯିବି ତମ ଗାଁକୁ ଆଉ ତୁ ତ ଡାକୁନୁ ଆଉ
ଆଉ ମୁଁ ନ ଡାକିନେ ତୁ କହିଲୁ ଯିବୁ ବୋଲି ଡାକିଲି ବା ଏବେ ଆସିବୁ ଆମ ଗାଁରେ ସ
ହୁଁ
ସଙ୍ଗୀତ ସନ୍ଧ୍ୟା ହଉଛି ଆସିବୁ।
କୋଉଦିନ?
ଏଇ ରଜ କୁ ହଉଛି ରଜ ଦି ଦିନ ଯୋଉ ଦିନ ସେଇ ଦିନ ହବ ସଙ୍ଗୀତ ସନ୍ଧ୍ୟା ଆଉ ଏ ଯୋଉମାନେ ଚକ୍ଷୁହୀନ ପିଲାମାନଙ୍କୁ ଡକା ହେଇଛି ଆଉ ସେମାନେ କ ଗାଇବେ ଆଉ
ଓହୋ ଭଲ ଆଉ ଆମ ଗାଁରେ ବି ସେମିତି ହୁଏ।
କଣ କହିଲୁ?
ମୁଁ କହିଲି ଆମ ଗାଁରେ ବି ସେମିତି ହୁଏ।
ଓହୋ ହଁ ସେଇଟା କଲେ ଟିକେ ଭଲ ଲୋକମାନେ ଦେଖିବେ ଟିକେ ଛୋଟ ଛୁଆ ଗୁଡାକ କିଛି ଶିକ୍ଷା ପାଇବେ।
ହଁ।
ଆଉ କୁଚି ପୁଚା ସବୁ ଖେଳ କି ନାହିଁ ରଜରେ?
ପୁଚି ନାହିଁ ଏଇ ଯୋଉ କଣ କହିଲୁ କଣ ଗୋଟେ ଖେଳ ଖେଳୁଲୋ ମନେ ପଡୁନି
ମନେ ନାହିଁ?
ନାଇଁ।
ହଁ ହଉ ହୁଁ ପୁଚି ଆଉ କଣ ଖେଳ? ଆମେ ତ ପୁଚି ଖେଳୁ ଲୁଡୁ ଲୁଡୁ କି?
ହଁ ହଁ ଲୁଡୁ ଖେଳୁ।
ହଁ ପୁଚି ଲୁଡୁ ଏ ସବୁ ମିଶିକିନା ଖେଳୁ ରଜ ଟାଇମରେ ଆଉ। ଆମେ ବି ପାନ ଖାଉ ଆଉ।
ହଁ ହଉ ହଉ ରଖୁଛି।
ହଁ ହଉ ଯା ତୁ କଣ କର ରଖ ଆଉ।
ହଁ।